ହାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା। ଖାଇକି ଆସୁଚୁ ଆଉ।
କଣ ଖାଇଲେ ଆଜି?
ଆଜି ଚିକେନ ହେଇଥିଲା। କଲରା ଆଳୁ ଭଜା ହେଇଥିଲା। ଆଉ ଗରମ ଭାତ ଆଉ।
ଆଚ୍ଛା ଆଚ୍ଛା ନିଜେ କରିଥିଲେ।
ଆଜ୍ଞା।
ଆଛା ଆଛା ଏବେ ଘରେ ସବୁ କଣ କରୁଛନ୍ତି?
ଘରେ ପୁଅ ଖାଇ କି ଏଠି ଟିକେ ରେଷ୍ଟ ନଉଛନ୍ତି। ଶାଶୁ ମା ଖାଇକି ସେଠି ଗୋଟେ ଷଣ୍ଢ ସବୁବେଳେ ଅଛନ୍ତି ତୋରାନି ପିଇବାକୁ ତାଙ୍କୁ ଖାଇବାକୁ ଦଉଛନ୍ତି।
ଆଚ୍ଛା ଆଛା।
ହଁ ତମେ
ମୁଁ ଖାଇସାରିକି ବାସନ ମାଜିକି ଆସିକି ଏଠି ବସିଛି ଆଉ।
ଓ ଆଚ୍ଛା ଆଚ୍ଛା ଆଉ କଣ ଭଲ ଭଲ ଜାଗା ଅଛି ଟିକେ କହିଲେ ବୁଲିବାକୁ ଯିବା ପାଇଁ ସେମତି।
ଭଲ ଭଲ ଜାଗା ଅଛି ଉଁ ମା ମାମୁଁଘର ଗୋଟେ ବାଙ୍କିରେ ମାମୁଁଘର ଆ ବଡ ପା-ପାହାଡ ଅଛି।
ଆଚ୍ଛା ଆଚ୍ଛା।
ହା ପାହାଡରେ ପଞ୍ଚୁ ପଣ୍ଡପ ଜନ୍ମ ହେଇଥିଲେ ତାଙ୍କର ଆସ୍ ସ୍ତୁପି ଅଛି ସେଠି।
ହୁଁ।
ଆଉ ଏରା ଯୋଉ ପର୍ବ ହେଲେ ଆମେ ବୁଲିଆକୁ ସେ ପାହାଡକୁ ଯାଉ। ସେ ପାହାଡ ଭିତେରେ ଗୁଡ଼ାଏ ଅଛି ପାଣି ଚବକା ପାଣି ହୁଁ ପାଣି ଚବକା ଗୋଟା ରହେ ପାଣି ଯୋଉ ସଇଁ ଫୁଲରେ ପାଣି ରୁହେ ମୁଁ ଗୋଟା ପଥର କୋରଡ ଭିତେରେ ପାଣି ରୁହେ।
ଆଚ୍ଛା ଆଚ୍ଛା।
ସେ ପଥର କୋରଡ ଭିତରେ ପାଣି ଯେତୋଳେ ରୁହେ ଯିଏ ଖରା ଦିନେ ଯିଏ ଉମ୍ ଆସନ୍ତି ପଶୁ ଜନ୍ତୁ ପାଣି ପିଇବାକୁ ସେ ଗୁମ୍ଫାରୁ ବାହାରେ ପାଣି ବାହା ଖରା ଗ୍ରୀଷ୍ମଋତୁ।
ଓ ଆଚ୍ଛା।
ଗ୍ରୀଷ୍ମ ଆ ଋତୁରେ ସେ
ହଁ କୁହନ୍ତୁ।
ଆଉଁ ଆଉ ସେଠି ପାଣି ବାହାରେ ସ୍ ସେଇ ପଶୁ ଜନ୍ତୁ ମାନେ ଆସିକି ସମସ୍ତେ ଖରାଦିନେ ପିଅନ୍ତି ଆଉ। ଆଉ ରଜ ପର୍ବ ହେଲା ସେ ପାହାଡ ଉପୁରକୁ ସମସ୍ତେ ସାଙ୍ଗ ହେଇକି ସାଙ୍ଗମାନେ ଯାଉ। ସେ ପାହାଡରେ ପାଣି ଗୁମ୍ଫା ଭିତେରେ ପଶିକି ପାଣି ପିଉ। ଆଉ ସେ ପାହାଡ ଉପୁରକୁ ଯାଇକି ସେଠି ସୀତାଙ୍କର ଗୋଟେ ସ୍ତୁତି ଅଛି ଏନ୍ତୁଳିଶାଳ। ସେଠି ଝାଡୁ ତାଙ୍କର ସବୁକୁ ସ୍ତୁତି ଜିନିଷ ସବୁ ଥୁଉ ଥୁଆହେଇଚି ଦେଖି ଇ ଦେଖୁ ବୁଲିକି ଆଉ।
ଓହୋ ହଁ ହଁ।
ହୁଁଉ। ଆ
ଆଉ କଣ ଚାଷବାସ ବିଷୟରେ ଟିକେ କୁହନ୍ତୁ ସେପଟେ ତ ବୋହୁତୁ ଚାଷବାସ ହୁଏ।
ହଁ ଆମର ଧାନ ଅକ୍ଷିମୁଠି ଅନୁକୂଳ ହେଲେ ଧାନ ବୁଣାହୁଏ। ଆ ଧାନ କେତେଳେ ବୁଣାହୁଏ ଧାନରେ ସେଇ ବର୍ଷା ଋତୁରେ ଧାନ ଫାନ ବୁଣା ହେଇ ସିଏ ଧାନ ଯେତେଳେ ଆଉଁ ହୁଏ ପାଚିବା ପାଇଁକି ସେତେବେଳେ ଆମର ଗୋଟାଏ ପୁଁ
ହୁଁ।
ଆମର ଗୋଟାଏ ପୂଜା ଅଛି ଧାନ ବିଲରେ ପାଚିଲେ ଗୋଟା ପୂଜାହୁଏ।
ଅଁହଁ ହଁ।
ଅଁ ସେତି ସେତିକି ଆମେ ସବୁ ଏବେ ଚାଉଳ, ନଡିଆ, କ୍ଷୀର, ଚିନି ତେଜପତ୍ର, ଜିରା ସବୁ ନେଇକି ଯାଉ ସେଠି ଡେକ୍ଚି ଧିଏରେ ହେ ଘିଅ ପଡ଼ିବ ଜିରା ପଡି଼ବ ତେଜପତ୍ର ପଡି଼ବ କ୍ଷୀର ପଡ଼ିବ ସେଠୁ ପାଣି ଦେଇକି ସେଠି ଆମର ଗୋଟେ କ୍ଷୀରି ତିଆରି ହୁଏ। ଗୋଟାଏ କ୍ଷୀରି ତିଆରି ହୁଏ ଗୋଟାଏ ପିଠା ତିଆରି ହୁଏ। ଗୁଡ଼ରେ ପାନ ଅଧୁରିକା ପଡିକି ସେଠି ଜନ୍ତା ହବ ତାଉଆ ଦିହେରେ ପିଠା ହବ।
ଓହୋ।
ତିନିଟା ଠାକୁର ତିଆରି ହେଲେ ମାଟିରେ ମାଟି ମୁଠାରେ ତିନିଟା ଠାକୁର ତିଆରି ହେଲେ। ତାଙ୍କ ପାଖରେ କଦଳୀପତ୍ର ମରା ହବ ଧଳା ବସ୍ତ୍ର ପିନ୍ଧିକି ସେ କ୍ଷୀରି ପତ୍ରରେ ଓଜଡ଼ା ହବ।
ଆଉ ଧାନ ଲାଗିଥିବ ମାନେ ଧାନ ପାଚିବ ମାନେ ତ ହାତୀ ମାନେ ଆସନ୍ତି।
ହଁ।
ଆଉ କଣ ହାତୀ ମାନଙ୍କ ଇଏରୁ ରଖିବା ପାଇଁ କଣ କେମତି ସବୁ ବ୍ୟବସ୍ଥା କରନ୍ତି ଟିକେ କୁହ? ଫସଲକୁୁ ରକ୍ଷିତ କରୁଥିବେ।
ହଁ ସେଠି ଗୋଟେ ଘର ଛୋଟ ଘର ଉଁ ତିଆରି ହବ କୁଡ଼ିଆ ଗୋଟେ ତିଆରି ହବ। ସେ କୁଡି଼ଆରେ ରାତିରେ ଯାଇକି ଜ- ଜଣେ ଉଁ ପୁରୁଷ ପିଲା ଜଣେ ଯାଇକି ସେଠି ରାତିରେ ଜଗିକି ରହିବ। ସିଏ ଯେତେବେଳେ ପାହାଡରୁ ଗଡିକି ଆସିବେ ପୁରା ତାଳ ଫୋଟକା ବାଣ ଅଛି। ସେଟା ଫୁଟିଲେ ସେ ହାତୀ ପଳେଇବ।
ଆଚ୍ଛା ଆଚ୍ଛା।
ଆ -ସେ ତାଙ୍କ ପାଖକୁ ଆଉ ଆସିବନି।
ଯେମିତି ହେଲେ ଜଣେ ଜଗିବାକୁ ପଡି଼ବ।
ହଁ ଧାନ ପାଚିଲେ ବିଲରେ ଉଁ କ୍ଷେତରେ ଧାନ। ଧାନ ପାଚିଲେ ସିଏ ଜଗିବାକୁ ନିଶ୍ଚିନ୍ତ ପଡି଼ବ।
ଆଛା ଆଉ ସବୁ ପରିବା ଇଏରେ କି କିଛି ପରିବା ଚାଷ ଯୋଡି କରାି ପାଳଭୂତ ରଖାଯାଏ।
ହୁଁ ସିଏ ଗୋଟେ ପାଳଭୂତ ତିଆରି ହବ। ଉଁ ତାକୁ କିଏ ତାକୁ ଗୋଟାଏ ବାଡି଼ ଦିହରେ ବଡ଼ ବାଡି଼ ଦିହରେ ଲମ୍ବା କି ବନ୍ଧା ହବ ସେଠୁ ତାକୁ ଗୋଟେ ପୁରୁଣା ସାର୍ଟ ପିନ୍ଧା ହବ ତା ମୁଣ୍ଡରେ ଗୋଟେ ନୂଆ ମାଠିଆରେ ଚିତ୍ର ହେଇକି ସିଏ ମାଠିଆ। ଏଁ ସେ ବାଡି଼ ଦିହରେ ଦିଆହବ। ହଁ ସିଏ ଦି ହାତ ଏମେ ଠିଆ କରିକି ଛିଡ଼ା ହବ ଆଉ। ଛିଡା଼ ହେଲେ ତାକୁ କାହିଁକି ଛି ଛିଡ଼ା କରନ୍ତି ଯେ ତାକୁ ଯଦି ପାହାଡରୁ ହାତୀ ଗଡି଼କି ଆସିଲେ ଦେଖିଲେ ପଳେଇବ ଚଢେଇ ମାନେ ଯଦି ପା ଚିଲା ଧାନ ଖାଇବାକୁ ଆସିବେ ତାକୁ ଦେଖିଲେ ଉଡିକି ପଳେଇବେ। ଉଁ
ଓହୋ ସେମାନେ ଭାବିବେ ଏଠି କିଏ ଗୋଟେ ମଣିଷଟା ଠିଆହେଇଚି। ଆଛା ଆଛା ସେ କପି ବୋଧେ ମଣିଷ ଟା କେଠିଆ ହେଇଛି ଆଉ
ହଁଏ ଛିଡ଼ା ହେଇଚି ସେ ଡରିକିନି ପଳେଇବେ।
ଆଚ୍ଛା ଆଛା।
ଆଉ ଏଇ ବର୍ଷା ଋତୁରେ ପାହାଡ଼ରୁ ପାଣି ଗଡ଼ିକି ଝର ପାଣି ବୋହେଝ ଝରଝରିକା ପାଣି ଆସେ। ଝରଣା ପାଣିରେ ଆମେ ଏମତି ବସିକି ଶୋଇକି ଗାଧେଇବୁ ପାଣି ଏମିତି ଉପରୁ ପକେଇବୁ। ବଢିଆ ଲାଗେ ସେ ମଜା ଲାଗେ।
ଓ ଆଚ୍ଛା ଆଚ୍ଛା।
ହୁଁ।
ଆଉ ହାତୀ ତ ଏମିତି ଫସଲ କତିକି ଆସୁଥେ ସେ ତ ଗାଁରେ ପଶି ଯାଉଥିବେ?
ଉଁ ନାଇଁ ତାଙ୍କୁ ଅଛନ୍ତି ଏ ଏ ସିକ୍ୟରିଟି ଜଗିବା ପାଇଁକା ଅଛନ୍ତି। ହଁ ବନ ବିଭାଗ ଲୋକ ଅଛନ୍ତି? ମାଗିବା ପାଇଁକା ସେମାନେ ଧାନ ଫସଲକୁ ଇଏ କରି ଆଉ ଯଦି ଧାନ ଫସଲ ସେ ତାଙ୍କର ଖାଇବେ ସେ ତାଙ୍କର ହୁଁ ବୁଝିବାେ ଯେ ନେ ସେ ଚାଷୀର ଧାନ ଖାଇ ଦେଇଛନ୍ତି ଆଉ ତାଙ୍କ କଥା ବୁଝିବା ଆଉ ହୁଁ।
ଲାଗିଲା ଆମ୍ବ ତୋଟାରେ
ହଁ ଆମ୍ବ ତ ଶୁଣ ବଡ ଆମ୍ବ ତୋଟା ଗୋଟେ ଅଛି। ସେ ତୋଟା ହଉଛି ଦଶଟା ଗଛ ଅଛି। ଆମ୍ବ ନାଁ ହଉଛି ଗୋଟେ କାଳେଇ ଗୋଟେ କଖାରୁଆ। ଗୋଟାଏ ବେଣ୍ଟେ ଗୋଟାଏ ଆଉ ଗୋଟେ ଏମିତି ଦଶଟା ଗଛର ଦଶଟା ନାଁ ଅଛି ସିଏ ସବୁ ଆମ୍ବ ବଢିଆ ପାଚିଲେ ଭାଲୁ ଆସନ୍ତି ପାହାଡରୁ ଆମ୍ବ ଚ ପା ପାଚିଲା ଆମ୍ବ ଖାଇବାକୁ ଗଛ ଚଡ଼ିଯିବ ହଲେଇଦେବେ ତଳେ ଆସିକି ଓହ୍ଲେଇକିନି ସେ ଆମ୍ବକୁ ବଢିଆ ବାଗରେ ଖାଇକି ଟାକୁଆ ତଳେ ପକେଇଦେବେ ସବୁ ଆଁ
ଭାଲୁ ହାବୁଡରେ ପହିଲେ କେମିତି ରକ୍ଷା କରିବା ଦୌଡି ତ ପାରିବାନି। ଭାଲୁ
ପଡିଥିଲେ ଥ ଥରେ ପଡି ଯାଇଥିଲେ ସେ ଏମିତି ମୁଣ୍ଡକୁ ଚାଟି ଦେଇଥିଲା। ପଛ କରିକୁ ଏମିତି ଜିଭରେ ଚାଟି ଦେଇଥିଲା ତାପରେ ସାଙ୍ଗମାନେ ସାଙ୍ଗମାନେ ସବୁ ମିଶିକି ଯାଇକି ତାକୁ ଘଉଡିଲେ ସିଏ ପାହାଡକୁ ପଳେଇଲା।
ଭାଲୁ ସାମ୍ନାକୁ ପଳେଇଆସିଲେ କଣ କେମିତି କରିକି ନିଜକୁ ରକ୍ଷା କରିବୁ?
ହଁ ସେ ପାହାଡରୁପା ଆସିକି ଗଛ ମୂଳରେ ଆମ୍ବ ପାଚିଲା ଆମ୍ବ ଖାଉଥିଲା। ଆମେ ସାଙ୍ଗମାନେ ସବୁ ଯାଇଥିଲୁ ବୁଲିବା ପାଇଁ ଦେଖିଲୁ ବ ଗଛ ମୂଳେ।
ଉଁ ହୁଁ।
ପୁଅ ହ ଆଉ ସେ କ୍ଷେ ଶୀତମାନଙ୍କରେ ବୁଲିବାକୁ ଭଲ ଲାଗେ ପାଳଭୂତ ଦେଖିବାକୁ ଭଲ ଲାଗେ ଧାନ ପାଚିଲେ ବିଲରେ ବୁଲିବାକୁ ଭଲ ଲାଗେ। ଗେ ଚଢେଇ ପାଚଲା ଧାନ ଖାଆନ୍ତି ଉଡି ଉଡିକା ଭଲ ଲାଗେ ହାତୀ ଝରଣା ଦେହରୁ ପାଣି ପିଏ ଭଲ ଲାଗେ।
ଡର ଲାଗେନି ଏତେ ପଶୁ ପକ୍ଷୀଙ୍କ ଭିତରେ ରହିଲା ବେଳକୁ?
ଖିବାକୁ ଭଲ ଲାଗେ ଦୂରରେ ଛିଡା ହେଇକି ଆମେ ପଶୁ ପକ୍ଷି ଦେବୁ ପାଖକୁ ଗଲେ ସେ ବିଶାକ୍ତ ଯନ୍ତୁ ନା?
ହଁ ମୁଁ ଆପଣଙ୍କୁ କଣ ପଚାରୁଛି ମୁଁ କହିଲେ ଡର ଲାଗେନି ଏ ସବୁ ପଶୁ କି ହଠାତ୍ ଦେଖିଲା ବେଳକୁ
ଦୂରରେ ଛିଡ଼ା ହବୁ।
ଓଁ ହଁ ହଁ ସେ ଗାଁ ରେ ପଶିଯାଆନ୍ତିନି? ହୁଁ ହୁଁ ଗାଁ ମାନେ ବିଲ ଠୁ ଗାଁ ଟା ଅଳ୍ପ ବାଟ ଥାଏ ନା?
ଆଁ ଆଉ ନା ତାଙ୍କୁ ଘଉଡି ଦଉ ଗାଁରେ ଘଉଡୁ ନିଆଁ ନିଆଁ ହୁଳାଗୁଟା ଧରିକିନି ପାଳରେ ବନ୍ଧା ହେଇଥିବ ସେଥିରେ ଗୋଟାରେ ଉ ନିଆଁ ଲାଗିଥିବ ତାଙ୍କୁଏମିତି ଦେଖିଦେଲେ
ରଖ
ହୁଁ ଗାଈ ଅଛନ୍ତି ମଇଷି ତ ପାହା ପାହାଡ଼ ଉପରେ ମଇଁଷି ରହିବେ ସେ ବର୍ଷା ଦିନେ ବର୍ଷାରେ ଭିଜିକି ମଇଁଷି ରହିବେ। ସେ ଗୁ ଗୁହାଳେ ବନ୍ଧା ହେବେନି। ଆଉ ହଁ ଛେଳି ତ ପ୍ରାୟ ଛେଳି ତାଙ୍କ ଛୋଟ ଛୋଟ ଛୁଆଙ୍କୁ ନେଇକି ସେ ସେ କ୍ଷେତ ମାନଙ୍କରେ ବୁଲିକିନି ଚରନ୍ତି।
ହଁ ହଳ କାମ ପାଇଁ କାହାକୁ ବଳଦ କୁ ରଖ? ରଖନ୍ତି ନା ନାଇଁ ପଣ୍ଡାକୁ ରଖନ୍ତି। ଧର ହଳ କାମରେ ହଳ ବୁଲନ୍ତି ନା?
ହଁ ପଣ୍ଡା ହଳ ବୁଲନ୍ତି ବଳଦରେ ହଳ ବୁଲନ୍ତି। ନଙ୍ଗଳ ତିଆରି ନଙ୍ଗଳ ଯୋଉଁ ଜୁଆଳି ସେ ଦଉଡିରେ ବନ୍ଧା ହେବେ ବଳଦ ଦି କରେ ଦିଟା ଛିଡା ହେବେ ଉ ଆଉ ଜଣେ ପୁରୁଷ ପୁଅ ନଙ୍ଗଳକଣ୍ଠି ଧରିବ। ପାଞ୍ଚ ଜଣ ଗୋଟେ ହାତରେ ଧରିବ ସେ ତାର ଏମିତି ହଳ ବୁଲେଇ ବଲେେଇ ହଉଛି ଧାନ ବୁଣି ବୁଣିକା
ଆଛା ଆଛା। ଏମିତି ସବୁ ବ୍ୟବସ୍ଥା ତାହେଲେ ଅଛି?
ଅଛି।
ଚାଷ କରାଯାଏ ସେ ତ ହଳ ଲଙ୍ଗଳରେ ଗଲା ଆଉ କଉଥିରେ କଣ ଅଛି ସେମିତି କିଛି ମେସିନ କି କିଛି ସାମଗ୍ରୀ।
ଏମିତି ଅଛି ଟ୍ରାକ୍ଟରରେ ଚାଷ ହୁଏ ଟ୍ରାକ୍ଟରରେ କାଦୁଅ ହୁଏ ଏଁ ଏଁ ଖରା ଦିନରେ ଧାନ ହୁଏ ସେଥିରେ ଟ୍ରାକ୍ଟରରେ ସେ କାଦୁଅ ହୁଏ। ବଳଦ ଏମତି କାଠରେ ଅଛି ମଇରେ ଭିଡିକି କାଦୁଅ ହୁଏ ଆଉ ନଉତି ହଁ ଧାନର ଧାନ ବିଲକୁ ନଉତି ଯାଏ ବେତରେ ତିଆରି ହେଇଥାଉ ବୁଣା ହେଇଥିବ ନଉତି ଗଉଣ ଯାଏ ବେତରେ ତିଆରି ହେଇଥାଏ ଧାନ ବୁଣା ହୁଏ। ସେ ସବୁ ଚାଷୀ କ୍ଷେତକୁ ନେଇକି ଯାଆନ୍ତି ଏଇରା ସବୁ ତିଆରି କରନ୍ତି ଆଉ।
ଆଉ ତମ ବେଳେ ଖୁଦୁରୁକୁଣୀ କଣ କେମିତି ପାଳନ କରୁଥିଲ ଟିକେ କୁହ?
ଆମର ତ ଖୁଦୁରକୁୁଣି ରାତି ଚାରିଟା ରୁ ଆମେ ସାଙ୍ଗ ହେଇକି ଉଠିବୁ
ହୁଁ
ଯାଇକି ଗୋଟେ ସ୍କୁଲ ଅଛି ସେଇ ସ୍କୁଲରେ ବହୁ ଫୁଲ ଗଛ ସେତେବେଳେ ସେଇ ଫୁଲ ଗଛରୁୁ ବଢିଆ କି ଫୁଲଟାକୁ ତୋଳିବୁ ଫୁଲକୁ ଆଣିକି ଘରେ ରଖିବୁ ଫୁଲ ହେଟୁ ସବୁ ପତ୍ର ଆଣିକି ସେ ପତ୍ର ମାନଙ୍କରେ ସବୁ ଫୁଲ ସାଇଜ କରିକି ଥୋଇବୁ ଡାଲାରେ ସାଇଜ କରିକି ଥୋଇବୁ ତାପରେ ଯାଇକି ବଜାରରୁ ଭାଲୁକୁଣି ମୂର୍ତ୍ତି ଟେ ଆଣିବୁ ତାକୁ ଘରେ ରଖିବୁ। ଫୁଲମାଳ ଭାଲୁ ଦଶ ଜଣ ସାଙ୍ଗ ଆଠ ଜଣ ପନ୍ଦର ଜଣ ଯେତିକି ସାଙ୍ଗ ଥିବେ ସବୁ ଫୁଲମାଳ ବଢିଆ ସେ ଗୁନ୍ଥିବୁ ଗୁନ୍ଥି ଦେଇକି ଡାଲା ମାନଙ୍କରେ ଥୋଇ ଦେଇକି ଯିବୁ ବାନୁକା ପାଣି କୁଳକୁ ଯିବୁ ମହାନଦୀ କି ମହାନଦୀ ଦୀ କୁଲରେ ଯାଇକି ପାଲୁଙ୍କା ତିଆରି କରିବୁ। ସାଙ୍ଗମାନେ ମିଶିକି ସେଠି ଧୂପ ଦୀପ କଳସ ବସେଇବୁ ନଡିଆ ଭାଙ୍ଗିବୁ ଧୂପ ଦବୁ ଦୀପ ଦବୁ ଆ ସିିନ୍ଦୁର ଦବୁ
ଆ
ଚାରିିକର ଯାକ ବାଲୁଙ୍କା କ ନଈରେ ବୁଡିକି ଜଣେ ଜଣ କି ଶା ତ ଜଣ ସାତ ମୁଠାଲ ବାଲୁଙ୍ଗା ସେ ଅ ଠାକୁରଙ୍କ ପାଖରେ ଦେବେ। ପାଣିରେ ବୁଡିକି ସାତ ଥର ବୁଡିବେ। ଆଉ ଆସିକି ମୁଣ୍ଡିଆ ମାରିକି ଆସିକେ ଭାଲୁକୁଣି ପାଖ ଫେରେ ଆସିଲେ ଘରେ ପୂଜା ହବ ଖାଇକି ତାପରେ ଖାଇ ପିଇ ସାରି ତାପରେ ଆମେ ଦୁହୁରି ବାନ୍ଧିବୁ। ପାଳ ଦେହରେ ଏମତି ଲମ୍ବା କରିକି ବନ୍ଧା ହବ ସେ ସାରୁ ପତର ରେ ବନ୍ଧା ହବ। ବଢିଆ କି ଉଁ। କୁଲୁରୁୁ ଆସଥବ ଭଲ କାଠ କିଳା ସେ ସଜଡା ହେଇକିନି ଉଠା ହେଇକି ସେ ବନ୍ଧା ହବ ତା ଭିତରେ ଦିଆ ହବ ଜଡା ତେଲ କପଡା ଉପରେ ସେ ଯ